ତ
ଆଜ୍ଞା ନମସ୍କାର।
ନମସ୍କାର।
ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା।
କଣ କରୁଚନ୍ତି?
କିଛି ନାହିଁ ଏମିତି ବସିଥିଲି ଆଉ ଆପଣ?
ହଁ ମୁଁ ହେଲେ ବସିଛି ଘରେ ଆଜ୍ଞା ଆଉ।
କଣ କରୁଥିଲେ?
ନାହିଁ କିଛି ନାହିଁ ଏମିତିକା ଖାଲିରେ ବସିଛି ଫୋନ୍ କରିଥିଲି ଆପଣଙ୍କୁ ଆଉ।
ଆଜ୍ଞା। ଫୋନ୍ ଟା ଯିଏ ହାତରେ ଧରିଥାଏ ସେ କେବେ କଣ ଖାଲିରେ ବସିଥାଏ?
ଆଜ୍ଞା ସେମିତି ତ ଖାଲିରେ କେହି ବସି ନଥାନ୍ତି କିଛି ନହେଲେ କିଛି ଆମର କଣ କି ଯେତି ବିି ସୋସିଆଲ ମିଡିଆ ଅଛି ସେଥିରେ କଣ କି ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିଥାନ୍ତି। ନହେଲେ କଣ କି କିଛି ଆମର ଯେତିକି ବି ଅନଲାଇନ କାର୍ଯ୍ୟ ଅଛି ତ ସେ ସେ ସବୁ ସମାପ୍ତ କରିଥାନ୍ତି।
ଆଜ୍ଞା। ଆଉ?
ଆଉ କହିଲେ ଆପଣ ଜାଣିଥିବେ ୱଳସଆପ୍ ଚାଟିଂ ଅଛି ୱଳସଆପ୍ ବି ବ୍ୟବହାର କରୁଛନ୍ତି। ଆଉ କହିଲେ ଆମର ଟାଇପିଙ୍ଗ କାମ ବି ଚାଲିଛି ଫୋନରେ ଆଜିକାଲି। ତ ଟାଇପିଙ୍ଗ କାମ ବି ପ୍ରାୟ ଲୋକ କରନ୍ତି। ନିଜର କଣ କି ମାସିକ ଉପାର୍ଜନ କରିବା ପାଇଁ।
ଆଜ୍ଞା ଆଉ?
ଆଉ କିଛି ଫୋନ ରେ ଆଉ କିଛି ଲୋକ ଅଛନ୍ତି ସେଥିରେ କଣ କି ଖେଳ ମଧ୍ୟ ଖେଳିଥାନ୍ତି ଅନଲାଇନେ। ଖେଳ ଯେମିତି ଚାଲିଛି। ସେସକୁ ମଧ୍ୟ କିଛି ଖେଳିଥାନ୍ତି କିନ୍ତୁ ଆମର ମୁଁ ପ୍ରାୟ ସେସକୁ କିଛି। କେତେ ଖେଳିନି କାହିଁକିନା ଆମର ଗାଁ ରେ ସାଙ୍ଗସାଥି। ସେ ତ ସେମାନଙ୍କ ସହିତ ମୁଁ ଯାଇକି ପଡ଼ିଆରେ ଖେଳେ ଏମିତି ନାହିଁକି ଅନଲାଇନ୍ର ଆଗେ ଖେଳିକି ସମୟ ଅ। ଅତିବାହିତ କରେ।
ଆଚ୍ଛା। ଆପଣ ସବୁ ତ କହିଲେ ଫୋନରେ କଥା ହେବା ବିଷୟରେ ତ କହିଲେନି।
ଆଜ୍ଞା ହଁ ଆମର କଣ କି ଆମେ ଦୂରରେ ଥିବା ସମସ୍ତଙ୍କ ସହିତ ମଧ୍ୟ କଥା ସତରେ କି ଆମର ଫୋନ୍ ବହୁତ ସୁବିଧା କରୁଛି। ଫୋନ୍ ମାଧ୍ୟମରେ ଯୋଉଟାକି ଆମକୁ ଅତି ସହଜରେ କଣ କି ଜଣଙ୍କ ସହିତ ସୁବିଧା ଅସୁବିଧା ଭଲ ମନ୍ଦ ଆମେ ଜଣେଇ ପାରୁଛେ ଆମର। ଆଉ କିଛି ଆର୍ଥିକ ସହାୟତା ମଧ୍ୟ ଜଲ୍ଦି ଆମେ ପାଇପାରୁଛେ ଯେମିତିକି ଫୋନ୍ ପେ ମାଧ୍ୟମରେ ଗୁଗୁଲ୍ ପେ ମାଧ୍ୟମରେ।
ଆଜ୍ଞା। ଭିଡ଼ିଓ କଲ୍ରରେ ଦେଖି ବି ପାରୁଛେ ସାମ୍ନା ଜଣେ ବ୍ୟକ୍ତିକୁ।
ଆଜ୍ଞା ନିହାତି ମୋବାଇଲ ଫୋନ୍ ମାଧରେ ଆମେ ସାମ୍ନା ହେଲ କଣ କି। କଣ କି ପରିସ୍ଥିତି ବିଷୟରେ ଜାଣିପାରୁଛି ତାଙ୍କୁ ଦେଖି ପାରୁଛି‌। ଦିଶାନି କୋଉ ଅବସ୍ଥାରେ ମଧ୍ୟ ଅଛନ୍ତି। କାହିଁକି ନା ଆମେ ଯେତେ କହିଲେ ମଧ୍ୟ ଆ, ଦେଖ ଜା ଆମେ ଜାଣି ପାରିବାନି ଯେ ସେମାନେ କୋଉ ଅବସ୍ଥାରେ ଅଛି ଅଛନ୍ତି ଯେ ପର୍ଯ୍ୟନ୍ତ ଆମେ ନ ଦେଖିଛେ। ତ ସେହି ସୁବିଧା ମଧ୍ୟ ଆମେ ଫୋ ମୋବାଇଲ ଫୋନ୍ ମାଧ୍ୟମରେ ପାଇପାରୁଚେ।
ଆଜ୍ଞା। ଫୋନ୍ ରୁ ବହୁତ ସାରା ସୁବିଧା ମଧ୍ୟ ହେଉଛି। ଆଉ ଅସୁବିଧା ମଧ୍ୟ ରହିଅଛି। ଯେବ ଖି ଏହା ଏ ଏବେ ଯେମିତି କିି ଆପଣ ଦେଖିଥିବେ ଏବେ ଅତି ଛୋଟ ରୁ ଯେ ଛୋଟ ପିଲା ଯୋଉମାନେ ଦୁଇ ତିନି ବର୍ଷର ହେଇଥିବେ
ହ
ଆ, ମା ମାନେ କଣ କରୁଚନ୍ତି ନା ତାଙ୍କୁ ଫୋନ୍ ଦେଇ ଦଉଚନ୍ତି। ଫୋନ୍ ଦେଖି ଦେଖି ସେ ଛୁଆ ଖାଇବ। ଫୋନ୍ ଦେଖିଲେ ସେ ଛୁଆ ଶୋଇବ। ତ ତା ପ୍ରଭାବରେ ସେମାନେ ଏତେ ଇଏ ହେଇଯାଉଛନ୍ତି ଯେ ବିନା ଫୋନ୍ ରେ ସେମାନେ ଆଉ ରହି ପାରୁନାହାନ୍ତି।
ଆଜ୍ଞା ସତ କଥା।
ସେ ଆଜ୍ଞା।
ଯେତେବେଳେ କଣ କି ବାପ ମା ଯେତେବେଳେ ଦୈନନ୍ଦିନ ଜୀବନରେ କଣ କି ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି ତ ଛୁଆମାନେ ନି-ନିହାତି ଦେ ଖିବେ ଏକା ତ ଛୁଆମାନେ ଯାହା ଦେଖୁଚନ୍ତି ସେମାନେ କଣ ସେମାନେ କିଛି ଜାଣି ନାହାନ୍ତି ନା। ତ ସେମାନେ ଯାହା ଦେଖିବେ ସେୟା ଶିଖିବେ। ଯେତେବେଳେ କଣ କି ବାପା ମା ନିଜେ ଫୋନ୍ ବ୍ୟବହାର କରିବାର ଦେଖୁଚନ୍ତି ଛୁଆମାନେ। ତ ସେମାନେ ନିହତି ନିହାତି ସେ ମୋବାଇଲ୍ ମୋବାଇଲ୍ କୁ ଆକର୍ଷିତ ହେବେ ଏକା ସେମାନେ ମଧ୍ୟ ଦେଖିବାକୁ ଚାହିଁବେ ଏକା। ଯଦି ବାପା ମାନେ ଯଦି ଫୋନ୍ ରୁ ଦୂରେଇ ରୁହନ୍ତେ। ତ ନିହାତି ଭାବରେ ଛୁଆମାନେ ମଧ୍ୟ ଫୋନ୍ ରୁ ଦୂରେଇ ରହିବା କୁ ଦୂରେଇ ରୁହନ୍ତି। ସେମାନେ ବି ସେ-ସେମାନେ ସେମାନେ ମୋବାଇଲ୍ ବିଷୟରେ କିଛି ଜାଣନ୍ତି ନାହିଁ ନା। ତ ସେମାନେ ନିହାତି ଭାବରେ ଦୂରେଇ ରୁହନ୍ତି ମୋବାଇଲ୍ ଫୋନ୍ ରୁୁ।
ନାଇଁ ମୁଁ ଏକଥା ଏଇ କଥା ଆପଣ ଯାହା କହିଲେ ଠିକ କହିଲେ। କିନ୍ତୁ ଫୋନ୍ ବିଷୟରେ ଛୁଆ ମାନେ ଜାଣିବା ଦରକାର। କିଛି ବି ଯଦି ପରିସ୍ଥିତି ଉପୁଜୁଛି କି କଣ ଛୁଆ ଟି ଜାଣିଥିଲେ ଫୋନ୍ କରିବ କି କିଛି କରିପାରିବ ତ ଫୋନ୍ ଦେଖିବା ଦରକାର। କି କେବଳ ନିଜର ଅ, ଯେ ମନେକର ହଁ ପରିସ୍ଥିତି ଅନୁଯାୟୀ ସେ ଫୋନ୍ ଟା ଦେଖିବ ୟା ଫେର୍ ବେଶି ଦେଖିବନି ଯଦି ସେ ଫୋନ୍ ଏବେ ଯେମିତିକି ଆପଣ ଜାଣିଥିବେ ସବୁ ଅନଲାଇନ୍ କ୍ଲାସ୍ ହେଉଚି।
ଆଜ୍ଞା।
ହି-ବିଷୟବସ୍ତୁ ସରିନି ତ ଶିକ୍ଷକ ଶିକ୍ଷୟିତ୍ରୀ କଣ କରୁଚନ୍ତି ନା ଅନଲାଇନ୍ କ୍ଲାସ୍ କରୁଚି। ଉ, ଛୁଆଟି ଯଦି ଜାଣି ନଥିବ ଫୋନ୍ ବ୍ୟବହାର କରି। ତ ସେ କେମିତି କରିବ।
ଆଜ୍ଞା ଆପଣ ଗୋଟେ ଭଲ କଥା କହିଲେ ଯେ ନାଇଁ ଆମର କଣ ଯଦି କିଛି ଶିକ୍ଷା ସମାପ୍ ତ ହେଇନଥିବ ତ ଅନଲାଇନ୍ ମାଧ୍ୟମରେ ତାହା ପ୍ରଦାନ କରାଯାଇ ପାରିବ। ତ ତା ଠିକ୍ ଅଛି ନାଇଁ ଯେତେବେଳେ ଛୁଆ କଣକି କ୍ଲାସ୍ କରିବ କି କିଛି ଶିକ୍ଷା ଉପାର୍ଜନ କରିବା ପାଇଁ ଫୋନ୍ ବ୍ୟବହାର କରୁଛି ତ ତାହେଲେ ଠିକ ଅଛି। ନାଇଁକି ଆମେ ତାକୁ ଗେମ୍ ଖେଳିବା ପାଇଁ ଦେଇଦବା। କିଛି ଅ, ମନୋରଞ୍ଜନ କାର୍ଯ୍ୟକ୍ରମ ଲଗେଇକି ଦେଇଦବା। ଆଉ ଆମେ କାର୍ଯ୍ୟ ବ୍ୟସ୍ତତାରେ ରହିଯିବା ଆଉ ଛୁଆ କଣ ଦେଖୁଥିବ। ତ ସେମିତି ଅବସ୍ଥାରେ କଣ କି ଛୁଆ ଜଲ୍ଦି କଥା ଶିଖିପାରେ ନାହିଁ।
ଆଜ୍ଞା। ତାର ମାନସିକ ଉପରେ ମାନସିକତା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।
ହଁ ତାର ମାନସିକ କଣକି ବିକ ମାନସିକ ଅବସ୍ଥା ବି ବିକଶିତ ହେଇପାରେ ନାହିଁ ସେଇଟା ସମୟରେ। ମାନେ ଫୋନ୍ ବ୍ୟବହାର କରିବାର ଗୋଟେ ବୟସ ଅଛି। ତ ଯେତେବେଳେ ଗୋଟେ ଛୁ ଛୁଆଟେ ଦଶମ କି ଦଶମ ପରେ ହଉ, ତ ସେହି ସମୟରେ ଗୋଟେ ଛୁଆକୁ ମୋବାଇଲ୍ ଫୋନ୍ ଦେବା ସେ ସମୟରେ ଦେଲେ ଚଳିବ। ଆଉ ଯେ ପର୍ଯ୍ୟନ୍ତ କଣ କି ସିଏ ଦଶମ ପରେ ହେଇନି କି ଅଠର ବର୍ଷ ପରେ ହେଇନି ତ ସେ ସମୟରେ ବାପା ମା ନିଜେ ଯାହା ବ ବାକି ରହିଯାଇଚି ଶିକ୍ଷା ତ ସେ ସବୁ ନିଜେ ହିଁ କଣ କି ତାକୁ ସମାପନ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ନାଇଁକି ଫୋନ ମାଧ୍ୟମରେ ହିଁ ସବୁ କିଛି ସମ୍ପନ୍ନ କରିବା ପାଇଁ ଛୁଆକୁ ଫୋନ ଦେଇଦବା ଆବଶ୍ୟକ।
ଆଜ୍ଞା।
ଯେହେତୁ ବାପା ଯେହେତୁ ବାପା ମା ହେଇଛନ୍ତି ତ ସେମାନଙ୍କର ମଧ୍ୟ କିଛି କର୍ତ୍ତବ୍ୟ ରହୁଚି।
କର୍ତ୍ତବ୍ୟ ରହୁଚି କାର୍ଯ୍ୟ ବ୍ୟସ୍ତତାରେ ସେମାନେ ମଧ୍ୟ ତାହା ପୂର୍ଣ କରିପାରୁନାହାନ୍ତି। ସେଇଥିପାଇଁ ସହଜ ଉପାୟ ସବୁ ଅବଲମ୍ବନ କରୁଛନ୍ତି ଫୋନ ଦେଖେଇ ଦିଅ। ଫୋନ୍ ଦେଖେଇଦେଲି ଛୁଆଟି ବନ୍ଦ କାନ୍ଦ ବନ୍ଦ କରୁଚି। ତ ଫୋନ୍ ଦେଖେଇ ଦିଅ। ଫୋନ୍ ଦେଖେଇଦେଲେ ଯଦି ଛୁଆଟି ଖାଉଚି, ତ ଫୋନ୍ ଦେଖେଇ ଦିଅ। ସରଳ ଉପାୟ ସବୁ ଖୋଜୁଛନ୍ତି ଆଉ। ତାହା ଯେ କେତେ ବିପଦ ସପୂର୍ଣ୍ଣ ତାହା ଜାଣି ପାରି ନାହାନ୍ତି ତାହା। ତାହା ଦୃଷ୍ଟି ଶକ୍ତି ଉପରେ କେତେ ପ୍ରଭାବ ପକାଇବ। ହଁ କୁହନ୍ତୁ।
ଆପଣ ଯୋଉଟା କହିଲେ ନାଇଁ କି ଏଇଟା ପ୍ରାୟତଃ ମୁଁ ଯାହା ଜାଣିଛି ସହର ସହରମାନଙ୍କରେ ସେମିତି ପ୍ରାୟତଃ ହୋଇଥାଏ। କାରଣ ସେଥିରେ ଛୁଆ ପିଲାମାନେ କାହା ସହିତ ମିଶନ୍ତି ନାହିଁ। ନିଜ ଘର ପରିବାର ସହିତ ଆକା ରୁହନ୍ତି ଆଉ ଘରେ ହିଁ ରୁହନ୍ତି। ତ ଯେତେବେଳେ ଛୁଆ ମାଆଟି କିଛି କାମ କରୁଚି, ତ ଘରେ କେହି ନାହାନ୍ତି ତାକୁ ଧରିବା ପାଇଁ ତ ମା ବାଧ୍ୟ ହେଇକି କଣ କରେ ନା ଫୋନ୍ ଟାକୁ ଦେଇଦିଏ। ହେଲେ ଆମର ଯେମିତି ଗାଁରେ କଣ ହୁଏନା ଯେତେବେଳେ ଗୋଟେ ମା ଟେ ରୋଷେଇ କରୁଛି ତ ତାଙ୍କ ଘରେ ଯଦି କି ଛୁଆ ଅଛନ୍ତି ତାହେଲେ ସେ ନିଜ ଘରେ ନହେଲେ ମ ପଡ଼ିଶା ଘରେ ଯାଇକି ଖେଳି ପାରୁଚି ଆଉ କଣ କି ନିଜର ସମୟ ଅତିବାହିତ କରୁଚି। ଯୋ ଦ୍ଵାରା କି କି ମାଆ ନିଜର କାର୍ଯ୍ୟ କରିପାରୁଚି ସୁରୁଖୁରୁରେ।
ଆଜ୍ଞା। ଠିକ୍ କହିଲେ ଆପଣ। ଅ ଏହା ଏବେ ନା କି ସହରାଞ୍ଚଳରେ କେବଳ ଦେଖାଯାଏ ଗ୍ରାମାଞ୍ଚଳରେ ମଧ୍ୟ ସେଇ ପରିସ୍ଥିତି ଦେଖିବାକୁ ମିଳୁଚି।
ହଁ ମୁଁ ମନା କରୁନି ଦେଖି ଦେଖିବାକୁ ମିଳୁଚି। କିନ୍ତୁ ଆମେ ଯେତେବେଳେ ତୁଳନା କରିବା ଯେ ସହର ସହିତ ତ ତା ବହୁତ ମାତ୍ରାରେ କମିଥାଏ ଗାଁ ମାନଙ୍କରେ।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
ଆଉ କଣ କି ଫୋନ ଆମେ ବ୍ୟବହାର କରୁଚେ ଠିକ୍ ଅଛି। ଯେତେବେଳେ ଆମେ ଅତ୍ୟଧିକ ଫୋନ ସହିତ କଣ କି ଲଗାବ ହେଇଯାଏନା ତ ଆମକୁ ଫୋନ ବ୍ୟବହାର କରିବାରେ ଲାଗେ। ତ ସେଥିପାଇଁ ଆମେ ଯେତିକି ଆମର ଯେତିକି ବି ଅତ୍ୟାବଶ୍ୟକୀୟ କାମ ଅଛି ଆମେ ଫୋନ୍ ମାଧ୍ୟମରେ କରିବା। ଆଉ ଯେତେ ବି ହଉଚି ଆମେ ଫୋନ୍ ଠୁ ଦୂରେଇ ରହିକି ଆମେ କଣ କି ଆମର ଘର ପରିବାର ସହିତ ଆଉ ସାଙ୍ଗସାଥି ସହିତ ସମୟ ଅତିବାହିତ କରିବା। ଯଦ୍ଵାରା କିି ଆମର କଣ କି ଫୋନ୍ ଆମର ତ ସମୟ ନଷ୍ଟ କରିପାରିବ ନାହିଁ
ଆଜ୍ଞା।
କାହିଁକିନା ଫୋନ୍ ଉମ୍ ମୋବାଇଲଟା ତିଆରି ହେଇଚି କେବଳ ଆମର ସମୟ ବଞ୍ଚେଇବା ପାଇଁ। ଯେମତିକି ଆମେ ସହଜରେ ଗୋଟେ ଦୂର ସ୍ଥାନକୁ ଯୋଗାଯୋଗ କରିକି ଆମର କିଛି ଭଲ ମନ୍ଦ ଜଣେଇ ପାରିବା। ଯାହାଦ୍ଵାରା କି ଆମର ସମୟ ବଞ୍ଚିଲା।
ଆଜ୍ଞା।
ତ ସମ୍ ଆ ସେଥିପାଇଁ ଆମେ କଣ କି ଯେତିକି ଦୂରରେ ଫୋନ ବ୍ୟବହାରରୁ ଦୂରେଇ ରହିବା ଆଉ ଆମର ଅତ୍ୟାବଶ୍ୟକିୟ ସା ଯେତିକି ଜିନିଷ ଅଛି ତ ସେ ସେସବୁ ହିଁ ଆମେ ମୋବାଇଲ୍ ମାଧ୍ୟମରେ କରିବା।
କେବଳ ଫୋନ୍ ଥିଲେ ବୋଧହୁଏ ଆମକୁ ଘଣ୍ଟାର ଆବଶ୍ୟକ ନାହିଁ। ଘ ମାନେ ଆଉ ଏ ଯେମିତିକିି ଦୁଇ ଚାରିଟା ଜିନିଷ ଆବଶ୍ୟକ ଥିଲା ସେ ଜିନିଷର ବୋଧେ ଆବଶ୍ୟକ ନାହିଁ ମୋ ମତରେ। ଏବେ ଆପଣ ଦେଖିଥିବେ ପିଲାମାନେ ଫୋନରୁ ପାଠ ପଢୁଚନ୍ତି।
ଆଜ୍ଞା।
ଫୋନରୁ ହିଁ ସମୟ ଦେଖୁଚନ୍ତି।
ହ
ଫୋନରେ ଆଜିକାଲି ସମସ୍ତ ଜିନିଷ ପ୍ରାୟ ଉପଲବ୍ଧ ହେଇଗଲାଣି।
ଆଜ୍ଞା ହୋ ଆଜ୍ଞା ଠିକ କଥା ମାନେ ଫୋନ ଆମେ ତ ଉ ସମ୍ପୂର୍ଣ୍ଣ ଭାବେ କହିପାରିବାନି ଯେ ସ ଅମ୍ପ୍ ଇଏ କଣ କି ଫୋନ ଖରାପ ବୋଲିକି ଫୋନ ଭଲ ବୋଲିକି। ତାର କିଛି ଭଲ ଗୁଣ ମଧ୍ୟ ଅଛି ଆଉ ତାକୁ ତାର କିଛି ବି ମନ୍ଦ ଗୁଣ ମଧ୍ୟ ଅଛି ତ ଏସ ସେଇଟା ନିର୍ଭର କରୁଚି ବ୍ୟକ୍ତି ଉପରେ ତ ବ୍ୟକ୍ତି ତାହାକୁ କେମତି ଭାବରେ ବ୍ୟବହାର କରୁଚି।
ଆଜ୍ଞା।
ଧନ୍ୟବାଦ ଆଜ୍ଞା ଆପଣଙ୍କ ସହିତ ମୋବାଇଲ ବିଷୟରେ କଥା ହେଇକି ମୁଁ କିଛି ଭଲ ବି ଜାଣିଚି ଆଉ କିଛି ମନ୍ଦ ମଧ୍ୟ ଜାଣିପାରିଛି। ଏଇ ମୋବାଇଲର ତ ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ ଆଜ୍ଞା ଆଜ୍ଞା।